ହ
ଆଜ୍ଞା ନମସ୍କାର।
କେମିତି ଅଛ?
ହ୍ୟାଲୋ ହଁ ସାର୍ କେମିତି ଅଛନ୍ତି?
ଆପଣ କେମିତି ଅଛନ୍ତି?
ହଁ ଭଲ ଅଛି ଆଉ କଉଠୁ କହୁଥିଲେ ଆପଣ?
କଣ କହିଲେ?
ମୁଁ କହିଲି ଆପଣ କୋଉଠୁ କହୁଥିଲେ।
ମୁଁ ବର୍ମପୁରରୁ କହୁଥିଲି।
ଆଚ୍ଛା ଆଚ୍ଛା। ମୁଁ ଭୁବନେଶ୍ୱର ରୁ କହୁଚି ଆଉ ହଁ ଚାଲିଛି ଭୁବନେଶ୍ୱ ରହିଛି ଆଉ ତମେ ବ୍ରହ୍ମପୁରରେ କଣ ଜବ କରୁଚ ନା କଣ କରୁଛ?
ସାର୍ ଆପଣଙ୍କ ଭୟସ ଟିକେ ଧୀରେ ଧୀରେ ଆସୁଛି।
ହଁ ମୁଁ କହିଲି ଜବ୍ କରୁଛ ନା କଣ କରୁଛ ବର୍ମପୁରରେ?
ନାଇଁ ମୁଁ ଛାତ୍ର ଅଛି ପଢାପଢି କରୁଛି ପ୍ରତିଯୋଗିତା ମୂଳକ ପାଇଁ ସବୁ ପଢାପଢି ଚାଲିଛି।
ଆଚଛା ଆଚଛା ହ
ହଁ ଖାଇବା ପାଇଁ ରାତ୍ରି ଭୋଜନ ସରିଗଲାଣି ସରିକି ଏଇ ମୋବାଇଲ ରେ ଟିକେ ଦେଖା ଦେଖି କରୁଥିଲେ ସବୁ ଆଉ। ଆପଣଙ୍କର?
ଆଛ ରହୁଛ ନା କଣ କରନ୍ତି?
ନାଇଁ ନାଇଁ ଛାତ୍ରାବାସରେ ରହୁଛୁ ବହୁତ ଗୁଡା ମାନେ ହଷ୍ଟେଲ ଯୋଉ ଅଛନ୍ତି ସେ ଗୁଡେ ରୋଷେଇକରି ରହୁଛୁ।
ଆଚ୍ଛା ଆଛା ମୁଁ ଆମେ ରହୁଛୁ ରୁମ ନେଇକି ରହୁଛୁ। ଆମେ ଚାରି ପାଞ୍ଚ ଜଣ ପିଲା ମିଶିକି ରହୁଛୁ। ମୁଁ ରୁମ୍ ନେଇକି ରହୁଛି ଆଉ ଆମେ ଚାରିଜଣ ପିଲା ମିଶିକି ରହୁଛୁ ଆଉ।
ବହୁତ ବଢିଆ ଆଜ୍ଞା।
ଆଉ ଘରେ ସବୁ କିଏ କିଏ ଅଛନ୍ତି?
କେମିତି କଣ ଆପଣଙ୍କୁ କଣ ମାନେ ଭଡା କେମିତି କଣ ପଡୁଛି ଆଉ ଆପଣ କଣ ନିଜେ ରୋଷେଇ ବାସ କରୁଛନ୍ତି ନା କଣ?
ହଁ ନିଜେ ରୋଷେଇ କରୁଛୁ ଆଉ। ମିଶିକି ସବୁ ଚାରି ଜଣ ପିଲା ଅଛୁ ବ୍ୟାଚଲର ପିଲା ମିଶିକି ବନଉଚୁ ଆଉ।
ଆଉ ଭଡା କେମିତି କଣ ରହୁଛି ଆପଣଙ୍କର।
ଆଜ୍ଞା।
ଭଡା ଆପଣଙ୍କର କେମିତି କଣ ରହୁଛି?
ରୁମ ରେଣ୍ଟ ତ? ନେଟୱାର୍କ ପାଉନି ବୋଧେ ତମର।
ଏଇ ଆପଣଙ୍କର ଭଏସ ଟିକେ ଧୀରେ ଧୀରେ ଆସୁଛି ଶୁଭାଯାଉନି।
ହଁ ମୁଁ କହିଲି ରୁମ୍ ରୁମ୍ ରେଣ୍ଟ କହୁଛନ୍ତି ନା କୋଉ କଥା?
ହଁ ଆପଣ ଚାରି ପାଞ୍ଚ ଜଣ କହିଲେ ନା ଚାରି ପାଞ୍ଚ ଜଣ ରହୁଛନ୍ତି ସେଇଟା ପଚାରୁଥିଲି। ଭଡା କେମିତି କଣ ରହୁଛି ଆପଣଙ୍କର।
ଭଡ଼ା ଦଶ ହଜାର ହଉଛି ଟୁ ବି ଏଚ୍କ ରହୁଛୁ ଆଉ।
ଓଁ ହଁ ହଁ ତ ସେଇ ଦଶ ହଜାର ମାନେ ପାଞ୍ଚ ଜଣ ଚାରି ପାଞ୍ଚ ଜଣ ଭିତରେ ସବୁ ସେୟାର ହେଇଯାଉଛି।
ହଁ ସେୟାର ହେଇଯାଉଛି ଆଉ।
ତାହେଲେ ଆଜି ଆପଣ ରୋଷେଇ କଣ ହେଇଥିଲା ଆପଣଙ୍କର ଆଜି?
ରୋସେଇ ଭାତ, ଡାଲମା। ପୋଟଳ ଆଳୁ ଭଜା ଆଉ ଆମର କଣ ଖାଇଥିଲ?
ଆଜି ଭାତ, ଡାଲି ଆଉ ଅମୃତଭଣ୍ଡା ତରକାରୀ ହେଇଥିଲା ଆମ ଛାତ୍ରବାସରେ ଖାଇ ଦେଇକି ଆସି ସବୁବେଳେ ତ ଆମର ସେଇଗୁଡା ତର ର୍କାରି ହଉଛି ଆଇଦର ମାନେ ଅମୃତଭଣ୍ଡା ତରକାରୀ ହେଇଥିବ ନହେଲେ ବାଇଗଣ ତରକାରୀ ହେଇଥିବ।
ଆଚ୍ଛା ଆଚ୍ଛା ଅମୃତଭଣ୍ଡାର ତରକାରୀ କେମିତି ହଉଛି?
ସେ ଅମୃତଭଣ୍ଡାର ଚୋପା ଛଡେଇ ଦେଇକି ତାକୁ ପୁରା ଛୋଟ ଛୋଟ କାଟି କାଟି ତାକୁ ତରକାରୀ ବନେଇ ଦଉଛନ୍ତି। ମତେ ଭାଇ ଏତେ ରୋଷେଇ ବିଷୟରେ ଠିକ ସେ ଏତେ ଜଣା ନାହିଁ। କଣ ଆଉମୁଁ କହିବି ରୋଷେଇ ବିଷୟରେ ତାକୁ? ହ
ଆଛା ଆଉ ତାହେଲେ ବ୍ରହ୍ମପୁର କୋଉ ଜାଗା ରୁ? ରହୁଚ।
ହ ବରହ୍ମପୁର। ଏଇଠି ମାନେ ଟିକେ ମାର୍କେଟରେ ରହୁଛୁ ଆଉ। ବଜାରରେ ରହୁଛୁ। ହ
ହୁଁ ଯୋଉ ଗୋପାଳପୁର ଇଚ୍ ଅଛି। ସେଇଠୁ କେତେ ଡିଷ୍ଟାନ୍ସ ରହୁଛି?
ସେଇଠାରୁ ପନ୍ଦର କିଲୋମିଟର ହବ।
ଆଚ୍ଛା ବିଚ ଆଡେ ଯା
ହଁ ବିଚ ଆଡେ ଯାଉ। ଏ ସେ ଯେତେବେଳେ ସୁବିଧା ହଉ ବେଳେ ବେଳେ ଯାଉ ସେ ଗାଡ଼ି ଫାଡି କାହାର ମାଗି ମୁଗା କେମିତି ଯାଉ କିମ୍ବା ଏବେ ତ ଜାଣିଛନ୍ତି ଆପଣ ଆମ ବସ୍ ଗୁଡା। କଣ କହିଲେ?
ହଁ ଆମ ବସ
ଆ ଆପଣ ଜାଣ ଏବେ ଆମ ବସ୍ ଚାଲିଗଲାଣି। ତ ଆମ ବସ ରେ ବି ନହେଲେ କେତେବେଳେ ବି ଯାଉ ଭାରି। ବୁଲାବୁଲି କରିକି ସାଙ୍ଗମାନେ ସବୁ ମଜାମସ୍ତି କରିକି ଆସୁ। ସବୁବେଳେ ତ ସମୟ ମିଳେନି କେତେବେଳେ ସେଇ ପଢାପଢିରୁ ଟିକେ ମୁକ୍ତି ମିଳିଲେ ବୁଲିବାକୁ ପଳାଉ ଆଉ।
ଭୁବନେଶ୍ୱର କେବେ ଆସ ବୁଲିବା ପାଇଁ ଭୁବନେଶ୍ୱର ତ ବହୁତ ଜାଗା ଅଛି ବୁଲିବାକୁ।
ଭାଇ ଏବେ ଯାଇଥିଲୁ ପନ୍ଦର ଦିନ ତଳେ। ମୁଁ ଆଉ ମୋର ଜଣେ ସାଙ୍ଗ ଦି ଜଣ ଆମେ ଯାଇଥିଲୁ ଦୁଇ ଦିନ ସେଠାରେ ରହିଲୁ। ଆମର ଗୋଟେ ପରୀକ୍ଷା ଥିଲା ସେ ପରୀକ୍ଷା ଦେଲୁ ଆଉ ଦୁଇ ଦିନ ରହିଲୁ ବୁଲାବୁଲି ମଧ୍ୟ କରିକି ଆସିଲୁ।
କୁଆଡ଼େ କୁଆଡ଼େ ବୁଲିଲେ ସବୁ?
ଆମେ ବୁଲିଲୁ ଆମେ ତ ଫାଟ ଯୋଉଦିନ ଗଲୁ ସେଦିନ ଆମେ ରୁମ ନେଇ ଗଲୁ। ରୁମ ନେଇ ଗଲୁ ତ ରେଳ ଷ୍ଟେସନ ପାଖରେ ରୁମ୍ ଥିଲା ସେଠି ନେଇ ଗଲୁ। ତ ତାପରେ ଆମେ ଗଲୁ ଫାଷ୍ଟ ଗଲୁ ଖଣ୍ଡଗିରି ଉଦୟଗିରି ଗଲୁ। ଖଣ୍ଡଗିରି ଉଦୟଗିରିରେ ବୁଲାବୁଲି କଲୁ ବୁଲାବୁଲି କରିକି ଆସିକି ତାପରେ ସେ ଯୋଉ ଶିଖର ଚଣ୍ଡୀ ଅଛି ପାଖରେ ନା?
ହଁ ଶିଖର ଚଣ୍ଡୀ ଅଛି।
ଶିଖର ଚଣ୍ଡୀ ଗଲୁ ବୁଲିବା ପାଇଁ ଆଉ ଯୋଉ ଗୋଟେ ଷ୍ଟେଟ ମ୍ୟୁଜିୟମ ଅଛି।
ହଁ ସେଇଟା ଆଚାର୍ଯ୍ୟ ବିହାର
ଅ- ଅଛି ଆଜ୍ଞା ସେଇଟା ସେଟାକୁ ବୁଲିବାକୁ ପଳେଇଲୁ ବୁଲାବୁଲି କରିକି ତାପରେ ଏତିକ ଏତିକି ବୁଲିଲା ଭିତରେ ଆମର ଅଵ ଜୋର ଭୋକ ଲାଗି ଲାଗିଲା ଭୋକ ଲାଗିଲା ଯେ ଆମେ ଆସିଲୁ ଗୋଟେ ଯଉ ଗୋଟେ ମନ୍ଦିର ଅଛି ସେ ଯୋଉ କଉଠି କହିଲେ ପଟିଆରେ।
ପଟିଆ ଜଗନ୍ନାଥ ମନ୍ଦିର।
ଆଜ୍ଞା ଭୁଲ କହିଲି ପଟଆ ନାାଇଁ ସେ ଯୋଉ ରାମ ମନ୍ଦିର ଅଛି।
ରାମ ମନ୍ଦିର ହଁ
ପାଖରେ ଗୋଟ କଣ ଗୋଟେ ଛୋଟ ମନ୍ଦିର କଣଛି। ସେଠି କଣ ଅନ୍ନପ୍ରସାଦ ମିଳେ ସହେକୋଡ଼ିଏ ଟଙ୍କା ଲେଖାଏ କଣ ଗୋଟେ ଅନ୍ନ ପସାଦ ମିଳେ ତ ସେଠାରେ ଅନ୍ନପ୍ରସାଦ ଯାଇକି ଖାଇଲୁ। ଅନ୍ନପ୍ରସାଦ ଖାଇକି ଆସିକି ପୁଣି ଆଉଥରେ ବାହାରି ପଡିଲୁ ଧଉଳିିକିରି ତ ଧଉଳିିକିରିରେ ବସିଲୁ ବସିଲୁ ଟିକେ ଯେହେତୁ ଗରମ ଦିନ ଥିଲା ନା ଗରମ ଖରା ବହୁତ୍ ଜୋରରେ ହଉଥିଲା। ଧିତ ବାଜୁଥିଲା ତ ସେଇଠାରେ ଟିକେ ବସିଲୁ ସନ୍ଧ୍ୟା ସାତଟା ଆଠଟା ହେଲା ପରେ ଆସିଲୁ ତାପରେ ଖା ପିଆ କର କିି ପୁଣି ଏମିତି ରାତିରେ ଆମେ ସେଦିନ କଣ କରିଥିଲୁ ମାନେ ଗୋଟେ ସ୍କୁଟିକୁୁ ମାନେ ଭଡାରେ ନେଇଯାଇଥିଲୁ
ହଁ।
କାହିଁକି ନା ଆମର ଏଗଜାମ୍ ପଡ଼ିଥିଲା ମାନେ ଏ ପରୀକ୍ଷା ଥିଲା ରାଜଧାନୀ କଲେଜ ରେ। ଆମେ କହିଲୁ ଗୋଟେ ଯଦି ଦିନକ ପାଇଁ ଗୋଟେ ସ୍କୁଟି କି ବା ବାାଇ କରିଦଉଛୁ ତାହେଲେ ଆମକୁ ଭଲ ରହିବ ଆମେ କାହା ଉପରେ ନିର୍ଭର ହେଇକି ରହିବୁନି ବସ୍ ଉପେର। ରେ କିମ୍ବା କଣ କାହା ଉପରେ ବି ନିର୍ଭର ହେଇକି ରହିବୁନି ଆମେ ଆରାମସ ଯିବା ଆସିବା କରିବୁ। ତାନେ ଥିରେ ଆମେ ବୁଲାବୁ କରୁ ରାତିରେ ବୁଲାୁଲି କରିବା ଗେ ସମୟରେ ଗୋଟେ ଜାଗାରେ ଆମଁ ପୋଲିସ ଧରଥି ପିଲା ସେମାନେ ରାତିରେ ପାଟ୍ର କରୁଛନ୍ତି ନା।
ହଁ।
ତମକୁ ପୋଲିସ୍ ଧରିଥିଲା। ହଁ କିଛି କରିନହାନ୍ତି ସେ ପଚାରିଥିଲା କୁଆଡ଼େ ଯାଉଛନ୍ତି ଏମିତି କଣ ମାନେ ଆମର ଡିଟେଲସ ନେଲା ଆମକୁ କିଛି କରେନାହିଁ ମୁଁ ଛାଡିଦେଲା ତାପରେ ଆମର ପରଦିନ ଏକ୍ଜାମ ଥିଲା ପରୀକ୍ଷା ଦେଲୁ। ପରୀକ୍ଷା ବି ଭଲ ହେଲା। ତାପରେ ଆସିଲୁ ଆସିଲା ପରେ ପୁଣି ଆଉଥରେ ପଳେଇିଲୁ କୋଉଠି ଗଲେ ପୁରୀ ବାହାରିକି ପଳେଇଲୁ। ସେ ବାଇକ ନେଇ ବାଇକ ନେଇ-ନେଇକି। ପୁରୀ ପଳେଇଲୁ ପୁରୀରେ ଏମିତି ବୁଲାବୁଲି କଲୁ ଜଗା ଦର୍ଶନ ମଧ୍ୟ କରିକି ଅବଢ଼ା ଖାଇକି ପୁଣି ସନ୍ଧ୍ୟା। ସନ୍ଧ୍ଯା ବେଳକୁେ ପୁଣି ଫେରିଲୁ। ସନ୍ଧ୍ୟା ରାତି ଦଶଟା ଭିତରେ ପୁଣି ଭୁବନେଶ୍ୱଵର ପଳେଇ ଆସିଲୁ ଆଉ ଯାହାର ଗାଡି ଭଡ଼ା ନେଇଥିଲୁ ତା ଗାଡ଼ିକୁ ପୁଣି ତାକୁ ଫେରସ୍ତ ଦେଇଦଲୁ ଆଉ ତାକୁ ଯାହାର ତାର ପଇସା ହଉଥିଲା ତାକୁ ପଇସା ମଧ୍ୟ ଦେଇଦେଲୁ ପଇସା ଦେଇଦେଇକି ଆସିକି ଲା ପରେ ଆଉ ଆମର ନିଜ ଖାଏ ମାନେ। ଖାଇବା ଖାଇକି ରାତ୍ରି ଭୋଜନ ଖାଇକି ରୁମରେ ରହିଲି ତାପରେ ସକାଳୁ ସକାଳୁ ଟ୍ରେନ ରେ ପୁଣି ପଳେ ଆସିଲୁ।
ଆଚ୍ଛା ମାନେ ଦୁଇ ତିନି ଦିନ ରହିଲ ଏଠି ବୁଲିକି ଆସିଲ।
ହଁ। ଏକାଥରକେ ଭୁବନେଶ୍ୱର ବୁଲାବୁଲି ହେଇଗଲା, ଆଉ ତାପରେ ବି ସେପଟେ ପୁରୀ ବି ବୁଲାବୁଲି ହେଇଗଲା। ଆମେ ଭାବିଲୁ ନ ନନ୍ଦନ କାନନ ଯିବୁ, ଆଉ ଟିକେ ସେ ପ୍ରା-ପ୍ରାଣୀ ମାନଙ୍କୁ ଦେଖିବୁ। ହାତୀ, ବାଘ, ଭାଲୁ ଟିକେ ଦେଖିବୁ। କିନ୍ତୁ ସମୟର ଅଭାବ ଯୋଗୁଁ ହେଇପାରିଲା ନାହିଁ। ଆଉ ଆପଣ ତ ଜାଣିଛନ୍ତି ପୁରୀ ଯିବା ପାଇଁ ଜୟ ତୁ ଜଗାର ଡୋରି ଦରକାର। ତ ଜଗାର ଡୋରି ଲାଗିଗଲା, ହଠାତ୍ ଡୋରି ଲାଗିଗଲା, ଡୋରି ଲାଗିଲା ପଳେଇଲୁ। ଦର୍ଶନ କରିଦେଇକି ଭଲସେ ଭଲସେ ଦର୍ଶନ କରିଦେଇକି ପଳେଇ ଆସିଲୁ ଆଉ।
ଆଚ୍ଛା। ଆଉ ନେକ୍ସଟ୍ ପ୍ଲାନିଂ କୁଆଡ଼େ ଯିବ ବୁଲିବା ପାଇଁ?
ସେମିତି ଏବେ କିଛି ମାନେ ଯୋଜନା ହେଇନାହିଁ। ଦେଖିବା କେତେବେଳେ କଣ ହଉଛି? ହଁ, ମାନେ ଏବେ ତ ଏକ୍ଜାମ ପରୀକ୍ଷା ଗୁଡାକ ସବୁ ପାଖେଇ ଆସିଲାଣି। ତ ଟିକେ ପଢାପଢି କରିବାକୁ ପଡିବ, ଟିକେ ମନ ନେଇକି କେନ୍ଦ୍ରୀଭୂତ କରିକି ପଢିବାକୁ ପଡୁଛି। ଦେଖିବା କେତେବେଳେ ବି କେମିତି କୁଆଡେ ହେଲେ, ଟିକେ ବୁଲିବାକୁ ପଳେଇ ଆସିଛୁ ଆଉ।
ଆଉ ରଜରେ କୁଆଡ଼େ ଯାଇଥିଲ?
ନାଇଁ ରଜରେ ମୁଁ ତ ଥିଲି, ମୋର ଗୋଟେ ଇଣ୍ଟରଭ୍ୟୁ ଥିଲା, ମୁଁ ଡେରାଡୁନରେ ଥିଲି। ଡେରାଡୁନରେ ମୁଁ ଆସିଲି, ଦୁଇ ଦିନ ତଳେ ହିଁ ଫେରିଛି। ଯୋଉମାନେ ଆର ମାସ ଏକ ତାରିଖ ବେଳକୁ, ଏ ମାସ ତିରିଶ ପଖାପାଖି ହେଇଗଲା, ପୁରା ମାସ ଡେରାଡୁନରେ କଟିଗଲା।
ଆଚ୍ଛା। ମାସଟେ ମାନେ ଏକ୍ଜାମ ଥିଲା?
ହଁ ଗୋଟେ ଏକ୍ଜାମ ଥିଲା, ଆଉ ଇଣ୍ଟରଭ୍ୟୁ ଥିଲା। ଏମତି ସବୁ ଦେଇକି ସାରିକି ଆସିଲା ବେଳକୁ, ତାପରେ ଟିକଟ ବି ହଉନଥିଲା, ଟ୍ରେନ ଟିକେଟ ବି ହଉନଥିଲା, ତ ବହୁତ ଅସୁବିଧାର ସମ୍ମୁଖୀନ ହେଲୁ। ତ ମୋ ପିଇସି ନାନୀ ହେଲେ ସେଠି ରହୁଥିଲେ। ତ ପିଇସିନାନୀଙ୍କ ପାଖରେ ରହିଗଲୁ ବୋଲି, ମାନେ ଗୋଟେ ପ୍ରକାର ବଞ୍ଚିଗଲୁ ଆମେ।
ଆଉ ସେପଟେ କଣ କେମତି ମୌସମ ଥିଲା? ଖରାଦିନରେ କଣ କେମତି ଥିଲା? ସେପଟେ ମୌସମଟା କଣ କେମତି ଥିଲା ଖରା ଦିନରେ?
ସେପଟେ ତ ବହୁତ ଥଣ୍ଡ ମାନେ ଥଣ୍ଡା ବୋଲେ ଆମର ତ ଓଡିଶାରେ ଚାଳିଶ ଡିଗ୍ରୀ, ପଇଁଚାଳିଶ ଡିଗ୍ରୀ ଯେତେବେଳେ ତାପମାତ୍ରା ଥିଲା, ସେତେବେଳେ ତାଙ୍କ ତାଙ୍କ ପଟେ ସେପଟେ ଥିଲା ଜମା, ତିରିଶି ଡିଗ୍ରୀରୁ କମ ବହୁତ ଥିଲା। ତେ-ତେଇଶି ଡିଗ୍ରୀ, ପଚିଶି ଡିଗ୍ରୀ, ସତେଇଶି ଡିଗ୍ରୀ, ଏମିତି ସବୁ ତାପମାତ୍ରାରେ କକଡ କରାଯାଉଥିଲା ସେଇଠାରେ। ସେପଟେ ପାଗ ବି ବହୁତ ଥଣ୍ଡା। ଆପଣ ତ ଜାଣିଥିବେ ନର୍ମାଲ, ଶୀତଦିନରେ ସେଠି ବରଫ ପୁରା ଆସ୍ତର ଜମିଥାଏ, ଖରାଦିନେ ହିଁ କେବଳ ବରଫ ତରଳ ଳେ।
ହଁ।
ତ ସେଥିପାଇଁ, ଖରାଦିନ ହିଁ ଟିକେ ମାନେ ସେପଟେ ଭ ମାନେ ଭିଡ ବି ଏବେ ଟିକେ ଥିଲା। କଣ ପାଇଁ ନା? ଏବେ ଯେହେତୁ ବରଫ ତରଳିଛି ସମସ୍ତେ କେଦାରନାଥ, ବଦ୍ରି ଦିନରାତି ଯିବାକୁ ପସନ୍ଦ କରୁଛନ୍ତି। ତ ସେଥିପାଇଁ, ଲୋକମାନେ କଣ ମାନେ ଏବେ ଟିକେ ଯାଉ ଯାଉଛନ୍ତି, ତ ସେପଟେ ବହୁତ ଭିଡ଼ ନକରି ଏଠିକି
ହଁ ଆଗୁଆ ଟିକେଟ୍ କରିବାକୁ ପଡ଼ିବ, ମାସେ ଦୁଇ ମାସ ଆଗୁରୁ ଆଉ।
ହଁ ମୁଁ ଯିବା ଟିକେଟଟା ତିନି ମାସ ପୂର୍ବରୁ, ଦି ମାସ ଅଢ଼େଇ ମାସ ପୂର୍ବରୁ କରିଥିଲି।
ହଁ।
କାହାକୁ କରିପାରିନଥିଲି ମୁଁ କାଇଁନା ସେତେବେଳେ ସେଇ କେବେ ନ ରହିବି କି କଣ ସେଟା ଜଣା ନଥିଲା ମତେ। ମୁଁ ସେଥିପାଇଁ, ଫେରିବା ଟିକଟଟା କରିନଥିଲି। ତ ସେଠିକି ଗଲାପରେ, ଯେବେ ଜଣା ପଡ଼ିଲା ମୁଁ ଆଜି ଫେର ରିବି, ତ ଆଉ ବହୁତ ମାନେ ତତ୍କାଳ ଟିକେଟ୍ ଟ୍ରାଏ କଲୁ, ତାପରେ କାଉଁ ମାନେ ୱେଟିଂ ବି ଟିକେଟରେ ପକେ ମାନେ ପକେଇଲୁ, ତଥାପି କୋଉଥିରେ ବି ହେଲା ନାହିଁ। ତ ବହୁତ କଷ୍ଟରେ ଫୁଣି, ଟି ଟି ଆଇ କୁୁ ଫାଇନ ଦେଇକି ଆଜି ମାନେ ଏସିରେ ପ-ପଶିକି ପଳେଇ ଆସିଲୁ। କଣ ପାଇଁ ନା, ଯେତିକି ଭିଡ ଥିଲା, ଆପଣ ଏସିରେ ବି ଆପଣଙ୍କୁ ଗୋଟେ ସିଟ୍ ମିଳି ଳିବାଟା ବହୁତ ମୁସ୍କିଲ ହେଇଯାଉଥିଲା, ବହୁତ କଷ୍ଟକର ହେଇଯାଉଥିଲା। ତାକୁ ଟିକ ଓଡ଼ିଆ ମାନେ ସେ ଟ୍ରେନରେ ଓଡିଶା ଲୋକ ବି ବହୁତ ଥିଲେ। ତ ଓଡିଶା ଲୋକମାନଙ୍କୁ ଟିକେ କ କୁହା କୁହି କରିକି, ଜିନିଷ ଗୁଡାକ ରଖିଦେଲେ, ଭଲସେ ରହିଲେ ଆମେ ଭଲ। କଣ ପାଇଁ ନା, ସେଥିରେ ଡକ୍ୟୁମେଣ୍ଟ ଗୁଡାକ ଆମର ସବୁ ରହୁ ହୁଚି ଦରକାରୀ ଡକ୍ୟୁମେଣ୍ଟ ଗୁଡ଼ାକ। ସେଇ ଗୁଡ଼ାକ ଯଦି ଭଲରେ ରହିଲା, ତାହେଲେ ଆମେ ବି ଭଲରେ ପଳେଇ ଆସିଆ। ଆଉ ତଳେ ଶୋଇ ଶୋଇ କେମିତି କଣ କରିବି ମାନେ ଆସି ପଳେଇ ଆସିଲୁ ବହୁତ ଅସୁବିଧା ହେଇକି ପଳେଇ ଆସିଲୁ ଦି ଦି ଦିନ ଖିଆ ପିଇବା ପୁରା ବନ୍ଦ ହେଇଯାଇଥିଲା। ଆଉ ଆମ ପାଖରେ ଗୋଟେ ସିଟ ରହିବା କେମିତି କଣ କରିବା କେମତି କେବଳ ଶୁଖିଲା ଖାଦ୍ୟ ଯାହା ବ୍ୟାଗ ରେ ସବୁତକ ଧରକି ଖାଇ ଖାଇ ଆସିଲୁ ହେରି।
ଷ୍ଟ୍ରଗଲ୍ କରିଥିଲ ଆଉ।
କଣ କରିବା ଛାତ୍ର ଜୀବନ ତ ଗୋଟେ ସେମିତି ରହିଛି ପରିଶ୍ରମ ଯେମିତି କରିବାକୁ ପଡିବ ସବୁ ଜିନିଷରେ ପରିଶ୍ରମ କରିବାକୁ ପଡିବ। ହଉ ଭାଇ ଆପଣଙ୍କହିତ କଥା ହେଇତୁ ବହୁତ ଖୁସି ତିଲା ଲାଗିଲା ଆଉ ରଖୁଛି ଏବେ।
ଥ୍ୟାଙ୍କ ୟୁ ଶୁଭ ରାତ୍ରି।